ଭୟସ୍ କ୍ଲିୟର ଆସୁଛି ତ?
ହଁ ଆସୁଛି କୁହ।
କଣ କରୁଚ?
ମୁଁ ବସିଥିଲି ଆଉ ତମେ?
ବର୍ଷାବର୍ଷି କଣ ହେଇଛି ସେପଟେ ନା ହେଇନି?
ନାଇଁ ବର୍ଷା ପାଗ କରିଛି ସଖାଳୁ ଖରା ହେଇନି ହେଲେ ବର୍ଷା ବି ହେଇନି।
ଆଚ୍ଛା, ଆଉ ପଢାପଢି କଣ ଚାଲିଛି?
ହଁ ପଢାପଢି ଆମର ହଁ ଗ୍ରାଜୁଏସନ ସରିଲାଣି ଆଉ ପଢ଼ାପଢି କିଛି ନାଇଁ ଜବ୍ କରିଥିଲି। ଏଇ ଟିକେ ଛାଡିଦେଇଛି ଆଉ।
ଆଚ୍ଛା-ଆଚ୍ଛା।
ହୁଁ ତମ ପଢ଼ାପଢି ଚାଲିଚି?
ହଁ-ହଁ ମୋର ଏଇ ରିସେଣ୍ଟ ପ୍ଲସ୍ ଟୁ ପର୍ ଏକ୍ଜାମ୍ ଦେଇଥିଲି। ଫର୍ମ ପକେଇଛି ସବୁଆଡ଼େ ଆସିନି କୁଆଡ଼ୁ କିଛି।
କଣ ଥିଲା ଆର୍ଟସ?
ନାଁ ନାଁ ମୋର ସି ବି ଏସ୍ ଇ ସାଇନ୍ସ।
ହଁ ଆ ପରେ କଣ କରିବେ କୁହ?
ଆଜ୍ଞା ଶୁଭିଲାନି?
ମୁଁ କହିଲି ଆ ପରେ ପୁଣି କଣ କରିବେ?
ଆ ପରେ ଯୋଉ ପକେଇଛି ସବୁ କଲେଜରେ ପ୍ଲସ୍ ଥ୍ରୀ ପାଇଁ ପକେଇଛି।
ପ୍ଲସ ଥ୍ରୀ ପାଇଁ ନା।
ଆଜ୍ଞା ଶୁଭୁନି, ଭଏସ୍ ଟା ଆସୁନି।
ଶୁଣା ହ୍ୟାଲୋ। ମୋ କଥା ଶୁଣାଯାଉଛି?
ହଁ, ହଁ-ହଁ ଶୁଭିଲା, ହଁ-ହଁ ଶୁଭିଲା।
ହଁ ଏଠି ବର୍ଷା ହେଇଥିଲା ତ ନେଟୱାର୍କ ସେଥିପାଇଁ ହଉଛି ଓହୋଃ। ହଉ ତାହେଲେ ହଁ ହଁ
କଟକ ଆସ୍ ମାନେ କଟକରେ ତ ଭଲରେ ହଉଥିବ।
ହଁ। ପହଞ୍ଚ
କଣ କହିଲେ ଶୁଭିଲାନି।
ଶୁଭୁନି ଶୁଭୁନି
ଏବେ ଶୁଭିଲା? ଶୁଣାଯାଉଛି ମୋ କଥା ହଁ ଶୁଣାଯାଉଛି?
ହଁ-ହଁ ଶୁଭିଲା ଏବେ।
ଏବେ ଶୁଭିଲା, ନେଟୱାର୍କ କାହିଁକି କଟି ଯାଉଛି କେଜାଣି। ହ୍ୟାଲୋ ଅଧେ କୁଆଡେ ଯାଇଥିଲେ ବୁଲିବାକୁ ପା ରଜରେ?
ଆଚ୍ଛା-ଆଚ୍ଛା, ଆସିଥିଲେ ସବୁ କେ ଅଭିନେତା ଅଭିନେତ୍ରୀ ଆସିଥିଲେ?
ନା ଅଭିନେତା ନୁହେଁ ମିଡିଆବାଲା ସବୁ ଆସିଥିଲେ ଆଉ ସେ ଅଭିନେତା ଗୋଟେ କିଏ ଆସିବେ ବୋଲି କହୁଥିଲେ ମାନେ ରାତିକି ସେ ଦିନରେ ନାଇଁ ଆମେ ଦିନରେ ଯାଇଥିଲୁ ।
ଆଚ୍ଛା ଆଚ୍ଛା।
ଦୋଳି ପଡିଥିଲା। ଆଉ ପିଠା ଗୁରା ସବୁ ବିକ୍ରି ହଉଥିଲା ରଜ ପାନ।
ଆମ ଏପଟେ ବି ହଉଥିଲା ଶଙ୍ଖ ଫୁଙ୍କା ଶଙ୍ଖ ଫୁଙ୍କା ତାପରେ ଯୋଉ ଲକ୍ଷ୍ମପୁରାଣ ବୋଲା ବୋଲି। ତାପରେ ଯୋଉ ମ୍ୟୁଜିକ୍ ଚେୟାର, ଏ ସବୁ ବି ହଉଥିଲା ସବୁ। ନାଚ ଗୀତ
ହଁ ଆମର ବି ସେଇ ସବୁ ହଉଥିଲା। ତାପରେ ସ୍ତ୍ରୀ ଲୋକ ମାନଙ୍କ ସବୁ ହେଇଥିଲା ଗୁପ୍ ଚୁପ୍ କଣ୍ଟେଷ୍ଟ। କିଏ କେତେ ଖାଇପାରିବ, ଆଉ ନାଇଁ ଭଲ ଲାଗିଲା ବୁଲିକି ଆଇଲୁ। ବର୍ଷା ତ ଠିକି ଚାରିଟା ବେଳକୁ ହଉଚି ରଜରେ ହେଲା ଆଉ।
ହୁଁ। ବର୍ଷା ତ ଏବେ ସେଇ ସେଇ ଟାଇମ ରେ ଏତେ ଜୋରେ ହଉଥିଲା ସେ ତିନି ଦିନି ଯାକ।
ହଁ। ମାନେ ଦିନମାନ ଖରା, ଏଡେ ଜୋରେ ଖରାରେ କୁଆଡେ ବୁଲିହଉନି। ଠିକ୍ ଚା ଖଣ୍ଡ ତମେ ବୁଲିବାକୁ ଗଲାଠୁ ଠିକ୍ ସନ୍ଧ୍ୟା ହେଇନଥିବ ବର୍ଷା ଜୋରେ ଆଉ କଣ ବୁଲିବ। ଆଉ କୁଆଡେ ଯାଇଥିଲ ତମେ ବୁଲିବାକୁ?
ନାଇଁ ଆମ୍ ଆମର ଏଥରକ ରଜରେ ଜଣେ ଏପଟୁ ମାନେ ଆମ ଘରୁ ଜଣେ ଚାଲିଯାଇଛନ୍ତି ତ ସେଥିପାଇଁ ରଜ ଏତେ ଭଲରେ କିଛି ହେଇନଥିଲା।
ହଁ ହଁ।
ବର୍ଷକ ଯାକ କିଛି ହବନି ଏତେ ଭଲରେ।
ହଁ ।
ଉଁ।
ଆମର ଯାଉଥିଲେ ଯାଇଥିଲୁ ସେଇ ମହୋତ୍ସବ। ତାପରେ ମାଉସୀଘର ମାମୁଁଘର ସେ ଯାଇ ଥିଲି। ଯୋଉ ପୋଡପିଠା ହେରିକା ଖାଇଲି। ଆଉ ଯୋଉ ଉଁ ଯୋଉ କାକେରା ହେରିକା ଆଉ ସବୁ ପିଠା । ଖାଇକି ଦୋଳି ହେରିକା ଖେଳିଲୁ। ବୁଲିବାଲି
ଆମର ବି ସେ ଫାଷ୍ଟ ଦିନ ମଟନ ଫଟନ ହେଇଥିଲା, ତାପରେ ପୋଡପିଠା ଏଇ କୁକର୍ ରେ ହେଇଥିଲା। ତ ପୋଡା ପୋଡ଼ି କିଛି ହେବନି ସେଥିପାଇଁ ଚୁଲିରେ ହେଲାନି। ତାପରେ ସେଉଠୁ ଏମତି ସବୁ ହେଇଥିଲା ତାପରେ ମହୋତ୍ସବ ଫହୋତ୍ସବ ବୁଲାବୁଲି ତାରି ଏବେ ତ ସବୁ ସଇଲା। ଆଗକୁ ପୁଣି ଦଶହରା ଆସୁଛି ଆଉ।
ହଁ। ଦଶହରା ଆସିବା ୟା ପରେ ମାସେ ଦି ମାସେ ପରେ ଆଉ। ଦଶରା ତମର ତ ଭଲ ।
କଣ କହୁଛନ୍ତି ଶୁଭିଲାନି।
ମୁଁ କହିଲି ଦଶହରା କେମିତି କଣ ପାଳନ ହଉଚି ସେପଟେ?
ଦଶହରା ମୋର ସାଙ୍ଗ ଅଛନ୍ତି କିଛିଟା ଯୋଉ ବେଙ୍ଗୋଲି ରୁ। ତାଙ୍କ ଘରକୁ ମୁଁ ଯାଏଭାରି ସେଇଠି ସେଲିବ୍ରେଟ୍ କରିକି ଆସେ। ଆମ ଘରେ ତ ଏତେ କିଛି ମାନେ ଖାଲି ପୂଜାପୂଜି ହୁଏ। ହୋମ ହୋମ ହୁଏ। କିନ୍ତୁ ସେଇଠି ତାଙ୍କର ପୁରା ବଢିଆରେ ପାଳନ କରନ୍ତି ନା। ବେଙ୍ଗଲୀ ଯେହେତୁ। ତୁ ସେଇଠୁ ସାଏ ସାଡେଗ ଯା ଯାଏ ଭାରି ମୁଁ।
ହଁ ବେଙ୍ଗଲୀ ମାନେ ଟିକେ ଭଲ ରୋଷେଇ କରିପାର
ତାଙ୍କର ଘରର ନଅ ଦିନ ଯାକ ପୁରା ବଢ଼ିଆରେ ମା। କଣ କହୁଚୁ ଶୁଭୁନି?
ମୁଁ କହିଲି ହଁ ବେଙ୍ଗଲୀ ମାନଙ୍କର ପୁରା ସେଇ ସାତ ଆଠ ନଅ ଦିନ ଯାକ ପୁରା ବଢିଆ କରୁଛି।
ତାଙ୍କର ନଅ ଦିନ ଯାକ ପୁରା ନୂଆ ନୂଆ ଡ୍ରେସ୍ ହୁଏ। ଆଉ ଘରକୁ ବି ଯୋଉମାନେ ସବୁ ଯାଇଥାନ୍ତି ମାନେ ମୋ ଧର ମୋ ସାଙ୍ଗ ସାଇଡ୍ ରୁ ଯାଇଛି ନା ମୋ ପାଇଁ ବି ଡ୍ରେସ୍ ଫେସ୍ କରିଥାନ୍ତି ଏମତି ସବୁ ହୁଏ, ତାପରେ ମା ଆସନ୍ତି, ସୁ ନଅ ନଅ ଦିନ ନା ଆଠ ଦିନ ମାଙ୍କ ଦେହକୁ ଶକ୍ତି ଆସେ। ଏମତି ସବୁ ସେ ହୁଏକି ଭଲ ଖାଇବା ପିଇବା ବହୁତ ପ୍ରକାର ହେ ହୁଏ। ପିଠା ପଣା ଏମିତି ହେଇକି ତାଙ୍କର ତ କଣ ସବୁ ଅଲଗା ଅଲଗା ଖାଏ ସବୁ। ଆମରି ଓଡିଆ ଭଳିଆ କିନ୍ତୁ
ହଁ।
କଣ ଅଲଗା ନାଁ କରିଆ କଣ ଟିକେ ଅଲଗା ଅଲଗା।
ହଁ।
ମିଠା ଦହି କମ୍ପଲସରି ସବୁଦିନ ହବ। ଆମର ଯେମିତି ଏପଟେ ପଣା ସଂକ୍ରାନ୍ତି। ସେ ଯେମିତି ପୁରା ଧୁମଧାମ ରେ ତାଙ୍କର ସେପଟେ ସେମିତି ସେଇଟା ଆଉ।
ଓ ହଁ, ହଁ ମୋର ଗୋଟେ ସାଙ୍ଗ ବେଙ୍ଗଲରେ ଅଛି। ସିଏ ମୁଁ ତାଙ୍କର ଯାଏନି କେବେ କେ ଦେଖେ ତାଙ୍କର ସବୁ ମେସେଜ୍ କଏ କି ତାଙ୍କର ଯୋଉ ଲାଷ୍ଟ ଦିନ ଅଷ୍ଟମୀ ନା ନବମୀ ଦିନ ଯୋଉ ମା ଆସନ୍ତି ଯୋଉ ନା ମୁଖା ତାଙ୍କର କରିଥି ମାନେ ଜଣେ ପୁରୁଷ ଲୋକ ସେ କାଳୀ ମାଙ୍କ ରୁପ ଆସେ, ଆଉ ଧରିକି ସେ ସବୁ ଗାଁ ବୁଲିବେ। ଝୁଣା ଧୂପ ଏମିତି ସବୁ ଦିଅନ୍ତି, ଭୋଗ ଫୋଗ ହଉଛି, ସବୁ ପହଣ୍ଡି ଉ ହେଲା ଭଳି ସବୁ ହେଇକି ଯାଆନ୍ତି। ଭଲ କରନ୍ତି ନାଚ ଗୀତ ବି ସେ କରନ୍ତି ନିଜେ ନିଜେ ସବୁ।
ଆଉ ଯୋଉ ପଣା ସଂକ୍ରାନ୍ତିରେ ତୋମର ସେପଟେ ଝାମୁ ଯାତ୍ରା ହୁଏ?
ହଁ ଆମର ଝାମ ଯାତ୍ରା ହୁଏ। ଗାଁରେ ଗୋଟେ ହଁ। ଏକରେ ତ ରାତ ଭଳିଆ ସେମତି ଲଗାଯାଏ ପୁରା। ମୁଁ କହିଲି ଏମତି ଗୋଟେ ଗାଁ ରେ ଗୋଟେ ମନ୍ଦିର ପାଖରେ କାମ ଚାଲନ୍ତି। ଗୋଟେ ନିଆଁ ଏମତି ଗୋଟେ ଏମିତି ଗାତ ଖୋଳା ହେଇଥିବ କିଛି ବାଟ। କଣ ଜାଲିିନିଆଁ ରଢ ଗୁଡା ସବୁ ଜଳୁ ଥାଏ, ହଳଦୀ ପାଣି ହେଇଥିବ ସେପଟେ ଗୋଟେ କ୍ଷୀର ପାଣି ହେଇଥିବ, ପୁରା ହଳଦୀ ପାଣିରେ ଗୋଡ ବୁଡେଇକି ସେ ସେ ନିଆଁରେ ଚାଲି ଚାଲିକି ସେପଟେ ଯାଇ କ୍ଷୀର ପାଣିରେ ଗୋଡ ବୁଡେଇବ। ଯାହାର ମାନସିକ ଏକା ଥିବ
ହଁ।
ସେମାନେ ସବୁ ଚା, ତୋମ ସାଡ଼େ ବି ହୁଏ ପ୍ରାୟ ନା?
ହଁ ଆମର ବି ଏପଟେ ସେଇଆ ହୁଏ, କିନ୍ତୁ କ୍ଷୀର ପାଣି ଯୋଉ କହୁଛ ସେଇଟା ରହେନି, ଖାଲି ଆମର ହଳଦୀ ପାଣି ଦି ପଟେ ଥାଏ। ତାପରେ ଏମିତି ହୁଏ ସେ ଯୋଉ ଜାଗ
ଭଲ ହୁଅନ୍ତା ମ ହୁଁ। ହ୍ୟାଲୋ। ହ୍ୟାଲୋ।
ଆଜି ଖିଆ ପିଆ କଣ ହେଇଥିଲା?
ହଁ ଖିଆ ପିଆ ଆମର ହେଇଥିଲା ମୁଁ ଖାଇଲି ଭାତ ଡାଲମା ଭଜା। ସାଲଟ ଆମ୍ବ ଏମିତି ସବୁ ଖାଇଥିଲି ଆଉ। ତମେ? ହ୍ୟାଲୋ। ତମ କଥା କି ଶୁଣା ଭଏସ ଆସୁନି।